ଶୁଭିଲା।
ହଁ।
ଉଁ ହୁଁ ରୋଷେଇ କଣ କରି
ହଁ।
ରୋଷେଇ କଣ କରିଥିଲୁ?
ଭାତ ଆଉ କଣ
କଣ କଲୁ?
ଆଉ ପୋଟଳ।
ପୋଟଳ କଷା ନା ଭଜା?
କଷା ଭେ।
କଷା କରିଥିଲୁ?
ହଁ।
ଉ ହୁଁ।
ରୁଟି ଆଉ
ରୁଟି ତ ପୁଅର
ଆଁ
ମୁଁ ଗଲି ରୁଟି ତ ପୁଅର?
ନାଁ ମୋର ସବୁ ଆଉ।
ଅ ହଁ। ଅହୋ ପିଠା ଆଉ
ଆମର ହଁ ବା ଆମର ତ ଭେଣ୍ଡି ଆଳୁ ଭଜାକୁ ଆମ୍ବ ବାପ ବାପୁରି ଯାଇଥିଲେ ନାଁ।
ହଁ।
ବାପା ନ ଆସିଲଥିଲେ ଆବ ଲଗେଇ ଖାଲି ଖିଆଇଥାନ୍ତା ଭଜା ଭଜା କିଛି ହେଇନଥାନ୍ତ।
ହଁ
ଆ ପଳଲା ବ ବଜାପଜ ନ
ଭଲ ତ ଖାଇବା ଖାଇବୁ ତର
ହୁଁ ଭଲ ତ କହନା। ଭେଣ୍ଡି ଆଳୁ କଛି ତମ କହୁଛି ଭଲ ତୁ ତାହେଲେ କଷା ପୋଟଳ କଷା କରି ଖାଇଲୁ।
ହୁଁ ଖରା ଦିନେ କୁଆଡେ ବୁଲିବାକୁ ଯାଉନ?
କିଏ ମୁଁ ଖଳାଳିିନି କୁଆଡେ ଯିବା ଜାଲ ଟିକେ ପୁରୀ ପୁ
ପୁରୀ ପୁର ସମୁଦ୍ର ନ ସମୁଦ୍ର କୂଲ।
ହଁ ବୁଲିଗଲେ ହଅନ୍ତାନି ତମ ତମ ଘର ଆମ ଘର।
ହୁଁ ପର ତ
ହଁ ପୋ ପୋ ସେଠି କଣ ଅଛି? ପାଟ ମଙ୍ଗଳା ଅଛି ଆଉ ବେରାଭୂମି ଅଛି।
ହଁ
ହୁଁ ଗଲେ ହଁ ତା ତୁ କେଇ ଥର ପୁରୀ ଯାଇଛୁ ତୁ କେଇଥର ପୁରୀ ଯାଇଛୁ?
ଥରେ ମ।
ହଁ ହଁ
ଆଉ ସମସ୍ତେ ମିଶିକି ଗଲେ ହବନି।
ହଁ ଦେଖିବା ଥରେ କେବେ ପ୍ଲାନିଂ କରିବା ଆଉ। ଗୋଟେ କି ଦିଟା ଗୋ ଥରେ କେବେ ପ୍ଲାନିଂ କରିବା ଆଉ ଆରେ ଭିତରେ କେତେବେଳେ ଯିବା ପାଇଁ ଆଉ।
ହଁ ହ
ହୁଁ ତମ ଘର ଆମ ଘର ଯାଆନ୍ତେ ଆଉ।
ହୁଁ ଦେକି ବୁଲି କ ସତ ଆଉ।
ହୁଁ ହଁ
ଆଉ
ଆଉ କଣ
ନା ଭୁବନେଶ୍ୱର ଯାଉନ ଭୁବନେଶ୍ଵର ଆଠଟର ପା
ପଣ୍ଡଲା।
ହଁ
ୱାନ୍ ଡଲା ଗଲେ ହଅନ୍ତା ଯେ ଜଣଙ୍କ ପିଛା ଆଠଶହ ଟଙ୍କା ଖର୍ଚ୍ଚ ହବ ମାନେ ସେମାନେ ଟିକେ କେତେ ନେବେ?
ହୁଁ ସମୟ ଯାଉସତି। ଆମେ ଯାଉଛନ୍ତି ଯିବା ମ ଫର ନା
ଖାଲି କଣ ୱାଟର ପାର୍କ ଗଲେ ହବ।
ଆଉ ନୂଆ ନୂଆ ଜାଗା ସବୁ ଅଛି। ହଁ ଭୁବନେଶ୍ୱର ତ କେତେ ଜାଗା
ହଁ। ଗଲେ ହଅନ୍ତା ଯେ କିନ୍ତୁ କଇଁଛା ଯିବା ପାଇଁ ପୁଣି ଗୋଟେ ମିଟିଙ୍ଗ୍ ଫିଟିଙ୍ଗ୍ କରିବାକୁ ପଡିବ ସବୁ ସାଙ୍ଗ ପିଲାଙ୍କୁ ମାନେ ସାଙ୍ଗ ପିଲା ହଉ କି ତମେ ତ କହିବାକୁ ପଡିବ ନା ଆଉ ନହେଲେ କଣ ଖାଲି ଖାଲି ଯିବ।
ହଁ ତମେ ଆସ ଆମେ ମିଶିକି ଯିବା ବୁଲିବାକୁ।
ହୁଁ। ଗଲେ ହନ୍ତା ୱାଣ୍ଡେଲା ରେ ମୁଁ ଶୁଣିଚି ବହୁତ ଭଲ ମାନେ ବଡ ପ୍ଲେସ ସେଟା। ସେ ସବୁ ଅଛି ଭୁତିଆଖାନା।
ହଁ ହଁ। ଯାଆନ୍ତା ଦେଖିକି ଆସନ୍ତା।
ହୁଁ। ଦେଖିଆ କେତେବେଳେ ପ୍ଲାନିଂ କରିବା ଯିବା ଆଉ ଗୋଟେ ବୋଲର ଫୋଲର କରିଦେଇକି। ଯିବା ଆଉ ତୁ ତୁ ଯିବୁ?
ଆଉ ସମସ୍ତେ ଯିବା ପିକନିକ୍ ଫିକିନିକ୍ କରି।
ହୁଁ।
ହୁଁ।
ନନ୍ଦନକାନନ ଟିକେ।
ହୁଁ ମୁଁ ନନ୍ଦନକାନନ ଏତେ ବଟ ଟା ହେଇକି ଯାଇନି ଏଯାଏ ଦେଖିନି କେମିତିଆ।
ହଁ ହଁ।
ତୁ ଦେଖିଚୁ?
ନାଁ ମୁଁ ଦେଖିନି।
ତାହେଲେ ସେଇ ଗଲେ ହେଲେ ହବ ମାନେ ଭୁବନେଶ୍ଵର ଗଲେ ଏକାଥରେ ନନ୍ଦନକାନନ ଆଉ ୱାଣ୍ଡଲା। ନନ୍ଦନକାନନ ତ ଗୋଟେ ଦିନରେ ତ ହବନି ୱାଣ୍ଡେଲା ଗଲେ ତ ଗୋଟେ ଦିନରେ ମନ ଶାନ୍ତି ହବନି ନା ପାଣିରେ।
ଅ ହଁ।
ଏମିତି କରି ଗଲେ ହଅନ୍ତା ବୋଲର ନକରି ସେଠି ନେଇଯିବ ରୁମ୍ ଫୁମ୍ ନେଇଯିବ ଠିକ।
ହଁ ସେ ରୁମ୍ ନେଇ ରହିଜିବ ନହେଲେ ହଉଚି ଆଉ।
ହୁଁ।
ତାର ସେ ବୁଲା ବୁଲି କରି ଆସିବ ଗୋଟେ ଦିନ ଫୁଣି ତାପରେ
ହୁଁ ନାଇ ଦେଖିଆ। ଆ ଭିତରେ କେତେବେଳେ ଫାଙ୍କା ହେଲେ ପ୍ଲାନିଂ କରିକି ଘର ଲୋକଣ କହିକି ରା ଆଦାୟ କରିକି ଯିବା ଆଉ କୋଉ ଦିନ ଗୋଟେ ଆଉହେଲେ ହବ। ଘରେ
ହାଁ?
କେତେ ଘରେ ରହିବ।
ହଁ ଏଟା ସବୁ ଯାଗ ବୁଲି ଆସିବ ନା ଆଉ।
ନାଇଁ ଯୋଉ ଗରମ ହୋଉଚି ଗରମକୁ ୱାଣ୍ଡଲାଟା ଠିକ୍। ଆ ଟିକେ
ହବ ଗରମ ଗରମରୁ ଆମ ଏସି ଟା ହିଁ ଜମ୍ହା ଚାଲୁନି।
ହୁଁ ତ ମତେ ଯାହାହଲେ ଟିକେ ଏସି ଅ
ନା ଏସି ଟା ବା ଖରାପ ଏସି ଟା ଆମର ଖରାପ ହେଇଯାଇଛି। ଯୋଉ ଚାଲୁନି।
ହଁ ହଁ ଅଇଁ ଚା ଏସି ଲଗେଇନୁ?
ନାମ ସେ ଚାଲୁନି ତ ସେଥିିପାଁଇ।
ଓହୋ।
ସେଜାମା ଚାଲୁନି ଆଉ।
ଆମର ତ ଏଠି ତ ଗାଁ ରେ ପନ୍ଦର ଜଣଙ୍କର ଏସି।
ଏବେ ସମସ୍ତେ ଘରେ ଘରେ କରିଦେଲେଣି।
ହୁଁ।
ଆଉ କାର ଆଉ କାର ବାଦ ନାଇ। ଆଉ ଗଗିକ ଗାଁ ରେ ଏତିକି ଅ ପଥିଲା।
ନା ଗାଁ ରେ କୋଉଠି ଆସିଥିଲା ଏବେ ଘରେ ଘରେ
ହଁ।
ହୁଁ ସେଇ ଯୋ ଏଖାର ଫାନ ର ସବୁ ପତ୍ର ଦେଖାାଯାଉଛି। ମୁ କହିଲି ସେଇଥିପାଇଁ। ଫ୍ୟାନ ର ସବୁ ପତ୍ର ଦେଖାାଯାଉଛି। ଭୋଲଟେଜ ନାହିଁ।
ଜମା ଭୋଲଟେଜ ହଉନି ଦିନ କଣ ରାତି କଣ।
ହୁଁ ତମର ସେଠି ଦିନ ବେଳେ ଲାଇନ କୋଟୁଛି?
ହଁ ତମକୁ କଣ ହଉଛି ଆମ ଶୋଇପାରିବନି।
ଓ ହୋଁ।
ତମ୍ବ ଗରମ ହେଲେ ଆଉ ଯ ଭଟ କି ନା କଣ ହବ।
ହୁଁ।
ଭୋଲ୍ଟେଜ ନାହିଁ କଥା
ଭୋଲଟେଜ ହେଲେ ସିନା ଟିକେ ଯାହା ଫ୍ୟାନ ଟା ବି ବୁଲିବ ଏ ଭୋଲଟେଜ ନଥିବାକୁ ଫ୍ୟାନ
ସେ ଜମା ଜମା କିଛି ଘୋ ଦଉନି।
ହଁ। ଆ ତାଉ। ଆଉ ତୁ ଖାଇ ପିଇ ବାସନ ଫାସନ ଧଇ ସାରିଲୁଣି?
ଏବେ ଶୋରିଲା ଆମର।
ହଁ ହଁ।
ତୋର ତ କାମ ପ୍ରବଳ ଆଉ।
ଗାଈ ଉଠିଲାଣି?
ହଁ ବା ଗାଇ ଉଠିଲା ବା ଇଞ୍ଜେକ୍ସନ ଦିଆହେଲା। ଦିଆ ହେଲା ସିଏ କଣ କହିଲୁ ସେ ଗୋଟେ ଗାଈର ଆସିଛି ଗୋଟେ ରୋଗ। ତାଙ୍କୁ ତାଙ୍କୁ ତିନି ଦିନ ହବ, ଏମିତି ସେ ତିନି ଦିନ ତାଙ୍କୁ ତା ଦେହରେ ରହିବ ତିନି ଦିନ ଯାକ ଇଞ୍ଜେକ୍ସନ ରେ ଦିଆ ହବ। ଦିଆ ସରିଲା ପରେ ଯାଇକି ସେ ହବ ଆଉ ଗାଈ ବହୁତ କଷ୍ଟ ର ଉଥିଲା ନହେଲେ ଗାଈ କେମିତି ଖାଇଥାନ୍ତା।
ହଁ ହଁ।
ବଉର ସୋନା ଟା ପରା ତାକୁ ଉଠେଇଲେ।
ଅଁ ହଁ।
ତା ମାନେ ତ କରିଛନ୍ତି ଆଉ ନହେଲେ ଗାଈ ନ ଉଠିଲେ ତ ତାଇଁ ଦେଖା ହେଇପାରିବନି ନା? ଖାଇଲା ବି ଖାଇ ନଥିଲା ଚାଟାଳୁ ଠାରୁ ବା ସେ ଭାଇ।
ଉଁ ହଁ।
ବୋଉର ପୁରା ଟେନ୍ସନ।
ହନ୍ଦ ମା ପୁଅ ଆସିବାର ଥିଲା ଆସିଲେଣି?
ଉଁ?
ନମ୍ ବାଫା ବା ଆସିବାର୍ ଥିଲା?
ହଁ ଆସିଲେ ବା।
ହଁ ହଁ।
ନ ଆସିଲେ କେମ୍ତି ହବ। ଆମେ ସବୁ ଝିଅ ପିଲା ଗାଈ ଫାଇ ର କଣ ହେଇଗଲେ ବୁଝାବୁଝି କିଏ କରିବ। ହଁ ସେଥିପାଇଁ ଛାଡ଼ିଥିଲା ଆଉ ପଳେଇବେ କାଲି ସକାଳୁ ସକାଳୁ ଆଉ ତାଙ୍କ ଡିଉଠ୍।
ଏଁଥର ରଜ ଭଲରେ କଟିଲା?
ଏଥର ରଜରେ କଣ ଭଲରେ କଟିବ ପ୍ରଥମ ଦିନ ତ ହୁଁ।
କି ପିଠା ହେଲା?
ଆମର ତ ପିଠା ହବନି ବଟ୍ ଗାଁରୁ ସବୁ ଦେଇଥିଲେ ସମସ୍ତେ ପୋଡ଼ ପିଠ୍ ଠାରିଆ ଦେଇଥିଲେ ମାମୁ ଘରୁ ଆସିଥିଲା। ଏଁସ୍ ସବୁ ଦେଇଥିଲେ ପୋଡ଼ପିଠା ଖାଇ ପି
ତତେ କୋଉ ପିଟା ଖାଇ ଭଲ୍ ଲାଗେ?
ମତେ ସବୁଟୁ ତ ଇଟିଲି ଆଉ ଘୁଗୁନି ବହୁତ୍ ପସନ୍ଦ ମତେ ବହୁତ୍ ଭଲା ଲାଗେ ଖାଇବା ପାଇଁ ଆଉ ତତ୍
ଆମ ପିଠା ଚକଡ଼ି ପିଠା।
ଉଁ ହୁଁ ଆଉ ରଜୁକୁ ଏଥର କୁଆଡ଼େ ବୁଲିୟାକୁ ଯାଇଥିଲୁ?
ନାଁ ଆଉ କୁଆଡ଼େ ଯାଇନଥିଲୁ ରୋଷେଇ ବାଷ ଘରେ ରହିଲୁ ଆ ଘର ସବୁ ଗେଷ୍ଟ ମାନେ ଆଇଥିଲେ।
ଉଁ ହୁ। କାଇଁ କୁଆଡ଼ୁ ବୁଲିଆକୁ ଗଲୁନୁ। ତିନ୍ ଦିନ୍ ରହିଥିଲା କୋଟେ ଗୋଟେ ବୁଲିବାକୁ ଯାଇଥାନ୍ତା ନା ଆଉ। ଘରେ ରଇଥିଲ?
ଉଁ ଚାଇନ ଆଉ।
ଉଁ ହୁଁ ଯାଇଥାନ୍ତେ ଟିଏ ପିଲା ପିଲି କରିଦେଇକି ଆସିଥାନ୍ତା। ତ ଭଲ ଲାଗିଥାନ୍ତା। ହଁଉ ହଁ ମୁଁ ରଖୁଛି? ଆଉ ଯାଉଛି ଜିବି ଶୋଇବାକୁ ଆଉ ରଖ।
ହଁ।
ହାଉ ରଖ୍।